ଏବେ ସବୁ ସରିଲା। ଆଗେ ତ ତରକାରୀ ରୁଷେଇ ସରିଥିଲା, ତାପରେ ଭାତ ଏବେ ଗାଳିକି ଆସିଲି। ଆଉ କାମ ସରିଲା ଆଉ ଖିଆ ପିଆ ହବ ଆଉ ଅଧଘଣ୍ଟା ପରେ।
ଗୋଟେ ସାଢେ ଗୋଟେରେ ଖିଆ ପିଆ କରିଦେଉଛନ୍ତି ଆଉ।
ହଁ-ହଁ ଆମର ଏକ୍ଚୁଲି ଶୀଘ୍ର-ଶୀଘ୍ର ଖିଆ ଦିଆ ହେଇଯାଏ। ରୁଷେଇ ସରିଲା ମାନେ ସାଢେ ବାରଟା ଗୋଟେ ସୁଧା ଖିଆ ଦିଆ ଷ୍ଟାର୍ଟ ହେଇଯାଏ। ହୁଁ ସେମାନେ ଖାଇଦେଲେ ଆମେ ଖାଇଦଉ ଆଉ।
ପୁରୁଷ ଲୋକ ଖାଇସାରିଲେ ଖାଇବେ ଆଉ।
ହୁଁ-ହୁଁ ଶଶୁର, ଦେଢଶୁର, ମୋ ସ୍ଵାମୀ ଏମାନେ ଖାଇଦେଲେ ତାପରେ ଆମେ ତିନି ଜଣ ଖାଇଦଉ, ଛୁଆମାନେ
ଗହଳି ପରିବାରରେ ରହିଲେ ଏଇ ସବୁ ମାନେ ଭଲ ମିଶିମାସି କାମଟା କଲେ କାମ ବି ଜଲ୍ଦୀ ହେଲା।
ହଁ ହୁଁ-ହୁଁ ସେତିକି ଭଲ୍ ଲାଗେ। ରୋଷେଇ କଲେ ଜା ପରିବା ଫରିବା କାଟିଦେଲେ।
ହଁ-ହଁ।
ହୁଁ ଦେଇ ଆପଣଙ୍କର କଣ ରୁସେଇ ହଉଚି?
ଆମର ଆଜି ମା ଝିଅ ଆଣିକି ଟିକେ ବିରିୟାନୀ ଖାଇଦବୁ ଆଉ ହିଁ-ହିଁ।
ଓହୋ ହୋ ପାଖେରେ ଦୋକାନ ଅଛି ବିରିୟାନୀ ଦୋକାନ ନାଇଁ କି?
ହଁ-ହଁ ଏଇଠି ଆମେ ମାର୍କେଟ ଉପରେ ବଜାରଟା ପାଖ ତ ପୁରା ଆଉ।
ହୁଁ-ହୁଁ। ନାଇଁ ଆମର ବିରିୟାନୀ ଟା ଏଠି ମିଳେନି, ଆମର ରାତିରେ ଯେହେତୁ ଗାଁ ଟା ହଁ ବଜରଟା। ମାନେ ଗାଁ ଟା ନା ବଜାର ବସେ ଦିନରେ ଲୋକେ ବିରିୟାନୀ ଖାଇବା ପାଇଁ ଇଚ୍ଛା କରନ୍ତିନି।
ହଁ ହଁ ହଁ ହଁ।
ହୁଁ ହୁଁ।
ଆଉ କେମିତି ଘରେ କେବେ କରନ୍ତି ନା ନାଇଁ?
ଘରେ ଉ କ ଥରେ କରିଥିଲି ଯେ ଆଉ ଘରେ ଆକଚୁଆଲି ଆମର ବାଛନ୍ତି ବାଛନ୍ତି ମାନେ କିଏ ସାଧା ଭାତ ଖାଇବ କିଏ ବିରିୟାନୀ ଖାଇବ। ମୋ ସାନ ପୁଅର ବିରିୟାନୀ ପସନ୍ଦ ବଡ ପୁଅ ର ଜମା ପସନ୍ଦ ନୁହେଁ। ମୋ ସ୍ଵାମୀ ର ପସନ୍ଦ ନୁହେଁ।
ଓହୋ ସେଥିପାଇଁ କି ଆଉ କହନ୍ତିନି ଆଉ। ଯାହାର ଇଚ୍ଛା ହେଲା କିଣିକି ନେଇ ଆସିଲେ ଆଉ।
ହୁଁ ହୁଁ ହୁଁ ହୁଁ ହୁଁ।
ହେଲେ ଏ ବିରିୟାନୀ ଟାକୁ କେମିତି କଣ କରନ୍ତି? ଚିକେନ ବିରୀୟା ପସନ୍ଦ କରନ୍ତି ନା ଭେଜ ନା ନନ୍
ନାଇଁ ନାଇଁ ଆକଚୁଆଲି ଚିକେନ ବିରିୟାନୀ ହିଁ ତ ଛୁଆ ମାନେ ଖାଆନ୍ତି ଆଉ।
ଆଉ ଘରେ କେହି ବି କେମିତି ବନାନ୍ତିନି କେତେବେଳେ?
ଘରେ ଥରେ ବା ବନେଇଥିଲି କହୁଛି ଯେ ଖାଇଲେନି ଅଧା ଜଣ ଖାଇଲେନି ଅଧା ଖାଇଲେ।
କେ କେମିତି କଣ ବନେଇଲେ? କେମିତି ବନିଲେ?
ବନେଇଲି ମାନେ ସେଇ ବିରିୟାନୀ ବିରିୟାନୀ ଚାଉଳ ଟା ବିରିୟାନୀ ଚାଉଳ ଟା ଯେମିତି ଅଧା ହୁଏ ନା ତ କାଢିକେ ଆଉ ଆମର ଚିକେନ ଟା କି ହଁ ହୁଁ।
ତକାରୀ ଟା କରିକି ଅଧା ବିରିୟାନୀ ଟା କରିକି
ହୁଁ ହୁଁ ହୁଁ ହୁଁ ହୁଁ ହୁଁ।
ଗରମ ମସଲା ସବୁ ଦେଇକି
ହୁଁ ହୁଁ।
ଏହାକୁ ମ୍ୟାରିନେଟ କରିକି ର ରଖିକି କରୁଛନ୍ତି ନା ତମେ ତ ମ ମ୍ୟାଗନେଟ୍
ମାତ୍ରେ ଥରେ କରିଥିଲି ଥରେ ବି ସେ ଭାଣିଜି ଆସିଥିଲା ଭୁବନେଶ୍ୱର ରୁ ଆଉ ଏମ୍ ଟି କରେନି କାରଣ ଯିଏ ଖାଇବ ତାର ରାତିରେ ମଗେଇ ଆଣିକି ଖାଇଦବ। ଏମିତି ମୁଁ କରେନି। ଆମର ଏମିତି ଚିକେନ ମଟନ ହୁଏ ଛୁଆ ମାନେ ମ ଚିକେନ ଖାଇଲେ ଚିକେନ ମୋ ବଡ ପୁଅ ମଟନ ଖାଇନି ଏମିତି ପକଡା ଫକଡା ହୁଏ। ବାକି ମୁଁ ବିରିୟାନୀ ଟା କମ ବନାଏ କାରଣ ଅଧା ଖାଇବେନି। ଅଧା ଜଣଙ୍କ ପାଇଁ ସାଧା ଭାତ କର ଅଧା ବିରିୟାନୀ କର ସେ ଜିନିଷ କିଏ କରିବ।
ଆମର ଯଦି ମୋ ସ୍ଵାମୀ ରୁହନ୍ତି ମୁଁ କରେ। ଆଉ ନ ରହିଲେ କିଣିକି ଆଣିକି ଖାଇବା କଥା ଆଉ।
ହୁଁ ହୁଁ ହୁଁ।
ଭେଜ ବିରିୟାନୀ ଟା ଆ ଟିକେ ଭଲ ଲାଗେ ସିଏ ଆଉ ନାଇଁ କି?
ହୁଁ ଆଉ ଥରେ ମୁଁ କରିଥିନି। ବିରିୟାନୀ କରିଥିଲି ପଲଉ କରିଥିଲି ହେଲା ବିଟ୍ ଗାଜର ସବୁ ପକେଇ ପନିର୍ ଫ୍ଚନିର ପକେଇ ହେ ଦମ ଦିଆ ହେଇଗଲା ମାନେ ସାଙ୍ଗେ ସାଙ୍ଗେ ସବୁ ହୁଁ ଭାତ ବା ପରେ ସବୁ ଭାଜିକି ଗୋଳେଇ ଦେଇଥିଲି ଏ ମିଠା ଅତର ପକେଇ ଦେଇ ହେଲେ ଏମତି କରିକି ଗୋଟେ ପ-ପଲଉ କରିଥିଲି।
ପଲଉଟା ଟିକେ ମିଠା ପଡ଼ିବ ତ ଆଉ।
ହୁଁ ହୁଁ ହୁଁ ହୁଁ।
ପଲଉରେ ମିଠା ପଡ଼ିବ, ବିରିୟାନୀର ମିଠା ମସଲା ପଡ଼ିକି ସାଧା ଆଉ।
ହୁଁ ହୁଁ ହୁଁ। ଆଉ ତ ଯୋଉମାନେ ପିଆଜ ଖାଆନ୍ତିନି, ଯଦ ବିରିୟାନୀର ହଉଛି ପିଆଜଟା ହଉଛି ମେନ୍। ଯୋଉଟା ଭା-ଭାଜେ ପିଆଜଟା।
ଭଜା ଭଜା ହେଇକି ପଛରେ ପଡିବ, ମଟର ଟିକେ ପଡିବ।
ବାସ୍ ଯେଉଁମାନେ ପିଆଜ ଖାଆନ୍ତିନି।
କି ଯୋଉ ଆମର କହ କି ମାନେ ଆମେ ଯୋଉ ବିରିୟାନୀଟାରେ ପୁ ଚିକେନ ବିରିୟାନୀଟାରେ ସେମାନେ ଯୋଉ ବଟର ପକଉଛନ୍ତି, ଆକ୍ଚୁଆଲି ଆମର ଆମ ଓଡ଼ିଆ କଥା କହୁଛି, ଆମେ ଆମିଷ ସାଙ୍ଗରେ ବଟର ଖାଇଆ କଥା ନୁହଁ, ଅନୁଚିତ। ମୁଁ ସେଥିପାଇଁ କି ଘରେ ଯଦି କରିବି, ମୁଁ କେବେ ବଟର ଫଟର ନାଇଁ ପକାଏନି।
ହୁଁ ହୁଁ ହୁଁ।
ସେନ୍ତି ମୁଁ କରେନେଇ। କଲେ କଣ ଅସୁବିଧା ହଉଛି, ବଟରଟା କଲେ ନ ପକେଇଲେ କଣଟା ଆମର ଖରାପ ଲାଗୁଚି? ସେଇ ତ ମସଲା ପଡିକି ସବୁ ହେଇଥିବ ନା।
ହୁଁ ହୁଁ।
ଏ ଯୋଉ ଶାଗ କହିଲେ ସେଦିନ ସେତେବେଳେ ଉମ୍ ସକାଳେ ଉମ୍ ଯୋଉ ଫାଲଗୁଡି ଗଛର ଯୋଉ କରୁଛନ୍ତି ସେ ଶାଗ ଶାଗଟାକୁ ସୋରିଷ ଦେଇକି, ସେତେବେଳେ ମୁଁ ଟିକେ ଭଲକି ଶୁଣି ପାରିଲିନି, ସେଟା କେମିତି କରୁଛନ୍ତି କହିଲେ?
ହଁ କହୁଛି। ଥାଲକୁଡିଟାକୁ ଆଗେ ଆଣିକି ଧୋଇକି ତାକୁ ଛେଞ୍ଚି ଦେବେ, ଛେଞ୍ଚି ମାନେ ଦେଖ ଶିଳ ବୁ ଶିଳ ପୁଆ ନ ଥିବ ତ ଗ୍ରାଇଡିଂରେ ତାକୁ ହାଲକା ଦୋର୍ପଟା କରଦେବେ ହେଲା ତାପରେ ସେତେ ପାଣି ଦେଇକି ଦରପାଟା କରିତେ ହେବ ଦରପଟା କରି ସାରିଲା ପରେ ତାକୁ ଚୁପୁଡି ଆଣିବେ ହେଲା, ସେଇ ଖଦଡ ଅଂଶରା ରଖିବେ ରସରା ବାହାର କରିଦେବେ, ହଁ ରସଟା ବାହାର କରିକି ସେଟା ନଷ୍ଟ କରିବେନି ନିଜେ ଖାଇଦେବେ ନହେଲେ ଝିଅକୁ କୁ ଦେଇଦେବେ, ଟିକେ ନୁଣ ପକେଇକି। ହଁ ତାହେଲେ ଯୋଉ ଖଦଡ଼ ଅଂଶଟା ଥିବ, ସେଇଟାକୁ ର ଖିବେ, ଆଳୁ, ବାଇଗଣ ପୋଇ ଫୋଇ ନହେନେ ଏମତି ବି ନର୍ମାଲି ସମସ୍ତେ ଆଳୁ, ବାଇଗଣ ପକେଇ କରନ୍ତି ହେଲା, ଆଳୁ ବାଇଗଣକୁ ସିଜେଇ ଆଣିବେ, ସିଝିକି ଆସିଥିବ ସେ ଥିରେ ହାଲକା ସୋରିଷ ବାଟା ପକେଇଦବେ ହେଲା କି, ସୋରିଷ ବାଟା ପକେଇଦେବେ, ତାପରେ ସେଟା ତାକୁ ଢାଳି ଆଣିବେ, ଢାଳି ସାରିଲା ପରେ ଆମ୍ କଢେଇରେ ତେଲ ପକେଇବେ ତାପରେ ଶୁଖିଲା ଲଙ୍କା ପକେଇବେ, ସେ ତାପରେ ପାଞ୍ଚ ଫୁଟଣ ପକେଇବେ, ତାପରେ ଗୋଟେ ପିଆଜ କାଟିକି ପକେଇଦେବେ। ସେ ପିଆଜ ଜଟା ଅଧା ଭାଜା ହେଇଗଲା ପରେ ସେଇ ଯେ ଥାଲକୁଡି ଯେ ମାନେ ଦର ଛେଞ୍ଚା ହେଇକି ଥିବ ତାକୁ ଯଦି ଚୁପୁଡିକି ରଖଥିବେ, ସେଇଟା ସେଇ ତେଲରେ ପକେଇବେ ମାନେ ସେଇ ପିଆଜ ପ ଇଏ ତେଲରେ ପକେଇବେ। ସେଇଟା ଦି ଆଁ ହଁ ଟିକେ ଭାଜି ହେଇଗଲା ପରେ, ସିଝେଇକି ଯିଏ ପରିବା ରଖି ଖିବେ ଆଳୁ, ବାଇଗଣ, ପୋଇ ଫୋଇ ଯୋଉ କଞ୍ଚା କଦଳୀ ଯଦି ଥିବ ସେଇଟା ଢାଳିଦେବେ, ହେଲା ସେଇଟା ଢାଳି ଦେଇକି ଏପଟେ ସେ ଏପଟୁ କରିକି କାଢି ଆଣିବେ ଆଉ। ସେଥିରେ ଯଦି ଲଙ୍କାଗୁଣ୍ଡି ଯିଏ ଖାଇବାର ଅଛି ଯେ ବିନା ଲଙ୍କାରେ ଖାଆନ୍ତି, ଯିଏ ଲଙ୍କା ଖାଆନ୍ତି
ଆପଣଙ୍କର ସେ ଗଛ ଲଗେଇଛନ୍ତି ବାରିପଟେ ନା କଣ?
ଆମ ବାଡି଼ରେ ହେଇଛି ଏମିତି।
ବାରି ପଟେ ହେଇଛି।
ହଁ ହଁ।
ଅଁଅ
ନା ଟାଉନ୍ ନା ମୁଁ ଜାଣିଛି ସହର୍ ରେ ମିଳେ ପଡ଼ ମାନେ ପୁଡିଆ ହୁଁ
ର କୁ ଆଜ୍ଞା କିନ୍ତୁ ଦେହ ଦେହ ପାଇଁ କି ଭଲ ମୁଁ ଜାଣିଛି ଔଷଧୀୟ ଗଛ ଟା।
ହୁଁ ହୁଁ।
ପେଚ ବି ଥଣ୍ଡା ରହି ପଡେ଼ କିନ୍ତୁ ମୁ ମାଇଁ ମେମୋରି ବି ଡଭ୍ଲପ ହୁଏ।
ନା ମେମୋରି ପାଇଁ ବ୍ରାହ୍ମି ହିଁ ଗଛ ଅଛି ହେଲା।
ବ୍ରାମୀ କଲଗୁ ଟା ବି ବ୍ୟବହାର କରନ୍ତି ମୁଁ କେତେ ଜାଗାରେ। ଜାଣିକି
ହୁଁ ହୁଁ ହୁଁ।
ତାକୁ ଯୋଉ ତାର ଗୋଟେ କେମିତି ଯୋଉ ମାଟିଆ ଭଳିଆ ବାସ୍ନା ଟା ହୁଏନି। ଆଉ କଲେ ତା ଗୋଟେ ମାଟିଆ ବଳେଆ ଟିକେଏ ବାସ୍ନା ହୁଏନି
କୋଉଠେ ଥାଲ୍କୁଡି଼।
ହଁ ଫାଲଗୁଣୀର।
ନା ବା ସାଟାପ୍ ତେଲରେ ଭାଜି ଦେଲେ ବା ଭାଜି ଦେଇକି ତାପରେ ତରକାରୀ ଟା ରାନ୍ଧିଲେ ବା-ବାସ୍ନା କରିବନି। ଏମତି ପରିବା ସିଝାରେ କଞ୍ଚା ପକେଇଦେଲେ ସିନା ତାର ବାସ୍ନା କରିବ। ତାକୁ ପରା ଆମେ ତେଲରେ ଭାଜିଲେ।
ସେଥିପାଇଁ କି ତେଲରେ ଭାଜୁଛନ୍ତି ଆଉ। ତା ବାସ୍ନା ଟା ଯିବା ପାଇଁ କି ଆଉ ତାର ଟିକେ ମାଟିଆ ମାଟିଆ ବାସ୍ନା ନୁହଁ କି।
ଉଁ ନାଇଁ ସେ ଭାଜି ଟିକେ ଭାଜି ଦେଲେ ଖାଇବା ପାଇଁ ବହୁତ୍ ଭଲ। ବୋ ବଉତ୍
ହଁ ହଁ ନାଇଁ ଗୋଟେ ଭଲ ଜିନିଷଟା ଆପଣଙ୍କଠୁ ଏଇଟା ଜାଣିଲି। ଆମ ବାରିପଟେ ବହୁତ୍ ମାନେ ଆମେ ପ୍ରଥମେ ତାକୁ ବ୍ରାହ୍ମୀ ଗଛ ବୋଲି ଭାବିକି। ଆମ ବାରିରେ ଲାଗିଥିଲା ଆ ଲାଗିଥିଲା ପୁରା ସେଟା ମାଡି଼ବଲ। ତା ଟାଇପ୍ ର ନୁହଁକି?
ହୁଁ।
ଲତା ଭଳିଆ ଗଛ ନା ସିଆଡ଼େ।
ହୁଁ ହୁଁ।
ସେ ଏସବୁ ମାଡିଲା ବହୁତ ତାପରେ କେତେ ଦିନ ପରେ ଜଣେ ଆମ ଘରକୁ ଆସିଥିଲେ ସେ କଥିଲେ ନାଇଁ ଏଟା ବ୍ରାହ୍ମୀଗଛ ନୁହଁ। ଏଇଟା ହେଲା ଫାଲ୍ଗୁଡି଼ ଗଛ ଆମର ତାକୁ
ଆପଣ ତିନି ଜଣ ଅଛନ୍ତି ଯେ ଉଁ ବ ବ ସେଥିରେ ଯଦି ପତ୍ର ହେଇଥିବ ପତ୍ର ଟା ଏଇ ହାତରେ ମୁଠାଏ ପାଖାପାଖି ତୋଳି ଆଣିଲେ ହେଇଯିବ। ହେଲା କିି? ଯଦି ପାଖରେ ଶିୀଳପୋତା ଥିବ ସେଟା ଆହୁରି ବଢି଼ଆ ସେଟା ଟିକେ ଛେଞ୍ଚି ଦେବେ ଦର ପଟାଅ ଯାହାକି ଗ୍ରାଇଣ୍ଡର ଜାର ରେ ଏତେ ଟିକେ ଭଲ ଉ ହୁଏନି ହେଲା ସିଏ ପାଣି ରେ କରିବା ପାଇଁ
ଯିବ ତ
ହଁ ପୁରା ପୋଲିସି ଯିବ ଶିଳରେ ହେଲେ କଣ ହବ। ଦର ଛେଚା ଭଳିଆ ହେଇଯିବ ନା ତାର ସ୍ମେଲ୍ ବଢି଼ଆ ହୁଁ ହୁଁ ବନେଇକି ଖାଇବେ ଆଉ ମ ତେ କଲ୍ କରିକି କହିବେ, ହୁଁ କହିବେ କେମିତି ହେଇଛି? ହଁ।
ପୁରା ମୋ ପାଖରେ ମୁଁ ସବୁ ରହିଛି ଭୁବନେଶ୍ଵରରେ କିନ୍ତୁ ଶିଳ।
ଆଉ ଆମେ କରୁ ଆପଣ ସେପଟେ କରୁଥିବେ ନ କରୁଥିବେ ନାଇ ଆମେ କରୁ ସେଇଟା ଆମେ ଆମ ଏପଟେ ଭଗରାଇ ଭାଷାରେ କୁହନ୍ତି ଚଢି। ଚଢି ହେଲା ଯଉ ହୁଁ ମାନେ କଲରା ଆଳୁକୁ ତାକୁ ଏମିତି ସୋରିଷ ଦେଇକି ଏଁ ରାନ୍ଧୁ ସେଟା ମୁଁ ଚଢଚଡି କୁହେ କି ପୋଇ ଆଳୁ ବାଇଗଣ କୁନ୍ଦରି ମାନେ ସବୁ ପରିବା ପକେଇକି ମାଛ ମୁଣ୍ଡ ସେଟା ତମ ହଁ ପଇ ଘଣ୍ଟ କ ଆମ ଚଢଚଢି କହୁ ହେଲା କି। କଥାର ମାନେ ଚେଞ୍ଜସ ଅଛି ଆମ ଭଗରାଇ କଥା
ତ ଏକା କିନ୍ତୁ ଭାଷା ଟା ଚେଞ୍ଜ ହଉଛି ଆଉ। ହଉ ହଉ ହଉ ମ୍ୟାଡ଼ାାମ ଭଲ କହିଲେ ଆଜ୍ଞା